ହ୍ୟାଲୋ।
ହ୍ୟାଲୋ ମ୍ୟାଡ଼ାମ ନମସ୍କାର।
ନମସ୍କାର ଶୁଭ ସକାଳ।
ଶୁଭ ସକାଳ କଣ କରୁଥିଲେ?
କିଛି ନାହିଁ ଏଠି ବାସ ଖାଇକି ଯାଉଛି ଟିକେ ପଢିବା ପାଇଁ ଯାଉଥିଲି। ଆପଣ?
ହଁ ମୁଁ ଟିକେ ଏମିତି ରୋଷେଇ ସାରିକି ବସିଛି।
ଅ ତ ରୋଷେଇ କଣ କଲେ?
ଆଜି ଜଳଖିଆ ବନା ହେଇଥିଲା ଚକୁଳି ଆଉ ଚଣା ତରକାରୀ।
ଚକୁଳି ରେ ତ ଆମର ଆ ଭଲ ବ୍ୟାକ୍ଟେରିଆ ରୁହନ୍ତି ସେଇଟା ଖାଇବା ପାଇଁ ମାନେ ଦେହ ପାଇଁ ବହୁତ ଭଲ।
ବହୁତ ଭଲ ହଁ। ବିରି ଆଉ ଚାଉଳ ଏଟା ତ ଭଲ ନା।
ହଁ ଆଉ ସେଟା ରହିଲେ ବି ଟିକେ ଟାଇମ ବି ସେ ଆମର ଜାଣି ଯେମତି ଭଲ ବ୍ୟାକ୍ଟେରିଆ ସେଥିରେ ମାନେ ବଢନ୍ତି।
ହୁଁ ହୁଁ।
ହଁ।
ଆଉ ଆପଣ କଣ ଖାଇଲେ?
ମୁଁ କଦଳୀ ଖାଇଥିଲି ଆଉ ସେଓ ଗୋଟେ ଖାଇଥିଲି।
ବଢିଆ ଫ୍ରୁଟ ଖାଇଛନ୍ତି ଆଉ ଯୋଉଟା କି କିନ୍ତୁ ଫ୍ରୁଟସ ଟା ଖାଲି ପେଟରେ ଠିକ ନୁହଁ ଆଉ ହଁ ଖାଲି ପେଟରେ ଗ୍ୟାସ୍ ହେଇଯାଏ।
ମୋତେ ଦେହ ଭଲ ଲାଗୁନଥିଲା ତ ସେଥିପାଇଁ ମୁଁ ଟିକେ ଖାଇଦେଲି ଆଉ।
ହୁଁ। ସେଓଟା ଦେହ ପାଇଁ ଭଲ କଣ କହିଲେ।
ହଁ ହଁ କଦଳୀ ଟା ଖାଲି ପେଟରେ ଭଲ ନାହିଁ ନା।
ହଁ ସେଇଟା କଫ ହେଇଯାଏ। କଣ କହିଲେ ମ୍ୟାଡ଼ାମ।
ମୁଁ କହିଲି ଆପଣ ତାହେଲେ ଖାଇ ସାରିଲେଣି।
ହଁ ମୁଁ ଖାଇସାରିକି ବସିଛି। ଆଉ ଆପଣଙ୍କ ଆଡେ ପାଗ କେମିତି ହେଇଛି।
ପାଗ ଆଜି ପୁରା ମାନେ ନର୍ମାଲ ଅଛି। ମନେ ଏତେ ଥଣ୍ଡା ବି ଲାଗୁନି ଏତେ ଗରମ ବି ଲାଗୁନି ଏମିତି ଅଛି ଆଉ। କିନ୍ତୁ କାଲି ଆଚୁଆଲି ବହୁତ ଜୋର ସେ ଗରମ ଲାଗୁଥିଲା। ତ ଏତେ ଜୋରରେ ଗରମ ଲାଗୁଥିଲା। ମାନେ କୁହନ୍ତୁନି, ମାନେ ବର୍ଷା ହେଇକି ବି ମାନେ ବହୁତ ଜୋରେ ଗରମ।
କାଲି ତାହେଲେ ବର୍ଷା ହେଇଛି ସେପଟେ।
ହଁ, ବର୍ଷା ରାତିରେ ଏମତି ହଉଥିଲା।
ଆମ ଏପଟେ ତ ଚାଲିଛି। କାଲି ରାତିଠୁ ଚାଲିଛି ଯେ ଯାଏଁ ଚାଲିଛି। ଆଉ ପାଗ ଟା ବି ବହୁତ ଥଣ୍ଡା ଲାଗୁଛି। ବହୁତ ବର୍ଷା ହଉଛି ମାନେ ରାତି ସାରା ବହୁତ ବର୍ଷା। ଆଉ ଏବେ ଅଳ୍ପ ବର୍ଷା ହଉଛି। ଆଉ କିନ୍ତୁ, ମାନେ ପାଗ ଟା ବହୁତ ଥଣ୍ଡା ଅଛି। ଭଲ ଲାଗୁଚେ ସେଥିପାଇଁ, ଗରମ ହିଁ ନାହିଁ।
ଆଉ ଆପଣଙ୍କୁ କଣ ପଢିବା ପାଇଁ ଭଲ ଲାଗେ। ଷ୍ଟୋରି ବୁକ୍ ଭଲ ଲାଗେ, ମାନେ ଗପ କହି ପଢିବା ପାଇଁ ଭଲ ଲାଗେ ନା ଲାଗେନି?
ଗପ ଭଲ ଲାଗେ, ଆଧ୍ୟାତ୍ମିକ ଭଲ ଲାଗେ, ଆଉ
ଆଉ ଉପନ୍ୟାସ ପଢିବା ପାଇଁ ଭଲ ଲାଗେ ନା, ଭଲ ଲାଗେନି?
ହଁ, ଭଲ ଲାଗେ। ଆପଣ ଏତ କଣ ପଢିବାକୁ ଯାଉ
ମୁଁ କହିଲି ଉପନ୍ୟାସ କୋଉଟା ପଢିଛନ୍ତି? କୋଉଟା?
କଣ?
ହାଲୋ!
ହାଲୋ!
ହଁ।
ହଁ, କୁହନ୍ତୁ!
ହଁ, ମୁଁ କହିଲି ଆମର ଏଇ ଫକିର ମୋହନଙ୍କର ମତେ ଟିକେ ବେଶୀ ଭଲ ଲାଗେ ତ ସେ କବିଙ୍କର ତାଙ୍କର ପଢିଛି କିଛି କିଛି।
ଆପଣ କେବେ ପ୍ରତିଭା ରାୟଙ୍କର ବି ପଢନ୍ତୁ। ମାନେ ମୁଁ ପଢିଥିଲି ଗୋଟେ ବହି ବର୍ଷା, ବୈଶାଖ, ବସନ୍ତ ସେଇଟା ଭଲ ଲାଗିଥିଲା। ସିଏ ଏମତି ନା ନାରୀ ମାନଙ୍କ ଉପରେ ନାରୀ ମାନେ କେମିତି ସମାଜରେ ରହିବା କଥା କେମିତି କଣ ସେ ତ ମାନେ ଆଜିକାଲି କା ଦୁନିଆ ବିଷୟରେ ସେ ପୁରା ଲେଖିଛନ୍ତି। ପୁରା ସତ କଥା ଗୁଡାକ।
ପ୍ରତିଭା ରାୟଙ୍କର ତ ଭଲ ଲାଗେ। ମୁଁ କିନ୍ତୁ ତାଙ୍କର ପଢିନି। କିନ୍ତୁ ଶୁଣିଛି ଯେ ବହୁତ ଭଲ ସେ ମାନେ କବି ଆମର ବୋଲି ଲେଖନ୍ତି ଭଲ। ଆଉ
ଏବେ ସମୟ ପାଇଲେ, ଆମର ଏଇଟା ଅଛି ବି ଅନଲାଇନ ଏବେ ଅଛି। ଏବେ ବି ସେ ବହିଟା ସେି ଆପଣ ବହିଟା ଆଣିକି ପଢିବେ। କେତେବେଳେ ବର୍ଷା, ବୈଶାଖ, ବସନ୍ତ। ଆଉ ଗୋଟେ ତାଙ୍କର ତାଙ୍କର ବି ମୁଁ ପଢିନି। ମୁଁ ଆଉ ଗୋଟେ ଶିଳା ପଦ୍ମ ସେଇଟା ତ ଆମର କୋଣାର୍କ ଉପରେ ଲେଖା ହେଇଛି। ଆଉ ଗୋଟେ, ତାଙ୍କର ଯେମିତିକି ବହି ଅଛି‌। ମଲା ଜହ୍ନ ଗୋଟେ ଅଛି। ଆଉ ଗୋଟେ ଅଛି ବହି, ପରିଚୟ।
ପରିଚୟ! ସେଥିରେ କଣ ସବୁ ଅଛି?
ହଁ, ବହୁତ ସାରା ଅଛି। ମାନେ,
ମାନେ ସେଇ ପରିଚୟଟା ମାନେ କାହା ଉପରେ ସେ ଲେଖିଛନ୍ତି! ମାନେ ନାରୀ ତାଙ୍କର ମାନେ! ଆଛା!
ମାନେ ଆମର ନାରୀ ମାନଙ୍କ ଉପରେ ଲେଖିଛନ୍ତି। ବଟ୍ ଆପଣଙ୍କ ପରିଚୟ ଟା ମତେ ଭଲ ନ ଲାଗିପାରେ, ଆ ଆମର ବ ବର୍ଷା, ବୈଶାଖ, ବସନ୍ତ ଟା ଭଲ ଲାଗିବ। କାରଣ ଆମର ଯୋଉ ଋତୁ ଅଛି। ବର୍ଷା, ବୈଶାଖ, ବସନ୍ତ। ମାନେ ତିନିଟାକ ଋତୁ ସହ ଗୋଟେ ନାରୀର ଜୀବନର ଗୋଟେ ଅ ଇଏଟାକୁ ତୁଳନା।
ପରିବର୍ତ୍ତନ ମାନେ କେମିତି ପରିବର୍ତ୍ତନ? ବତ୍ତନ ହଉଛି ନାରୀ ଜୀବନ ସେଇ ଉପରେ ବୋଧେ ଲେଖିଥିବେ
ହଁ ସେଇଟା ତୁଳନା କରିକି ଲେଖିଛନ୍ତି ସେଇଟା ଆପଣଙ୍କୁ ବେଶୀ ଭଲ ଲାଗିବ ପରିଚୟ ଟା ଭଲ ଲାଗୁଛି ମାନେ ତାଙ୍କର ଯୋଉ ଓଡିଆରେ ଯୋଉ ଛନ୍ଦ ଅଳଙ୍କାର ଦେଇକି ଲେଖନ୍ତି ନା ସେଇଟା ବେଶୀ ଆପଣଙ୍କୁ ଭଲ ଲାଗିବ
ହଁ
ହୁଁ
ସେଇ ସେଇ ତ ମାନେ କବି ମାନଙ୍କର ସେଇ ଗୁଡାକ ହିଁ ଭଲ ଲାଗେ ଯେ ତାଙ୍କର ଯୋଉ ଛନ୍ଦ ଅଳଙ୍କାର ସବୁ ମିଶିକି ଥାଏ ଆଉ ଉପନ୍ୟାସ ଗୁଡାକ ବି ଯଉ ଲେ ରଖନ୍ତି ମାନେ ଜୀବନ୍ତ ଭଳି ପ୍ରତୀତ ହୁଏ ମାନେ ଯେମିତି କି ଆମେ ସେଇ ଭିତରେ ଯେ ଯେମିତି ସତ ଏସବୁ ଚାଲୁଛି ଗୋଟେ ଜିନିଷ ଆଉ ମାନେ ଯେତେବେଳେ ବି ଆଉ ଏଗୁଡାକ ପଢିଲା ବେଳେ ନା ମାନେ ମନକୁ ପୁରା ସ୍ଥିରତା ରଖିକି ପଡିଲେ ମାନେ ଆହୁରି ଭଲ ଲାଗେ
ହଁ ବୁଝି ହୁଏ ଆଉ ଯଦି ଟିକେ ଏପଟେ ସେପଟେ ହେଇଗଲା ନା ସେ ମାନେ ଆ ଲେଖା ହେଇଥିବ ଗୋଟେ ଆପଣ ବୁଝିଥିବେ ଗୋଟେ
ବୁଝ ହଁ ସେଇଭଳି ମାନେ ହଁ ଯେତେବେଳେ ଆମେ ମାନେ ତାକୁ ପୁରା ଭଲ ସେ ଗଭୀର ଭାବରେ ଚିନ୍ତା କରିକି ମାନେ ସେଇ ଭାବରେ ପଢିବା ତାକୁ ମନ ଦେଇକି ଆଉ ମାନେ ନିଜ ଚତୁଃପାର୍ଶ୍ଵରେ କିଏ କଣ କରୁଥିଲେ ବି ଜଣା ପଡେନି ପୁରା ତ ଜିନିଷଟେ ଜୀବନ୍ତ ଭଳି ଲାଗେ ତ ମାନେ ସତରେ ଏମିତି ହିଁ ଚାଲୁଛି ଆମେ ସେ ଭିତରେ ବୋଧେ ସେଇ ଚରିତ୍ର ଗୋଟେ ଆମେ ହେଇଥିବା ଏମିତି ଭଳି ଲାଗେ
ହଁ ଏ ପୁରା ବହୁତ ଭଲ ଲାଗେ ବହି ପଢିବାଟା ଆପଣ ଆପଣ ଦେଖିବେ ଫୋନ ମାନେ ମୋବାଇଲ ଦେଖିବେ କି ଫୋନ ଦେଖିବେ ଆପଣଙ୍କୁ ଯେତିକି ଭଲ ଲାଗିବନି ବହି ପଢିଲେ ଆହୁରି ସେତିକି ମାଇଣ୍ଡ ପ୍ରେସ ଲାଗେ
କହୁଛି ପରା ଆଜିକା ସମୟରେ ଲୋକମାନେ ସୋସିଆଲ ମିଡିଆରେ ଯେତିକି ଟାଇମ ତାଙ୍କର ମାନେ ନିୟୋଜିତ କରୁଛନ୍ତି ସେଇଟା ଟିକେ ବହି ହଉ କି ନିଜ ପରିବାର ସହ ସେତିକି ଯଦି ସମସ୍ତେ କରନ୍ତେ ବହୁତ ଭଲ ଲାଗନ୍ତା ଆମେ ଯୋଉ ଜିନିଷ ଟା ଦେଖିବେ ମାନେ ମୋବାଇଲ ରେ ପଢୁଛେ ମୋବାଇଲ ବି ଆମକୁ ବହୁତ କିଛି ସୁବିଧା ଦେଇଛି କିନ୍ତୁ ଆମେ ତାର ଠିକ ଭାବରେ ଉ ପଯୋଗ କରିପାରୁନେ ଆମେ ଯେ
ତାର ଅ ଉପଯୋଗିତା ଠିକ ସେ କରୁନାହାନ୍ତି ଭୁଲରେ କରୁଛନ୍ତି ଯେତିକି ଭଲ ଭୋବାଇଲଟା ସେତିକି ଖରାପ ବି
ହ୍ୟାଲୋ
ଆଜ୍ଞା
ହଁ ମାନେ ଆମେ ଯେତିକି ପାରିବା ସେତିକି ମାନେ ସୋସିଆଲ ମିଡିଆ ଠୁ ଟିକେ ଦୂରରେ ରହିକି ଆମେ ନିଜର ପଢାପଢି ଉପରେ ମାନେ ଯେମିତି କିି ବୁକ୍ ପଢିବାଟା ସେଇ ବ ମାନେ ବହି ପଢିବାଟା ହିଁ ସେତିକି ଭଲ ମାନେ ମୋ ମୋବାଇଲରେ ସେଇ ଜିନିଷ ପଢିବା ଅପେକ୍ଷା ଆମେ ମାନେ ତାକୁ ବହିରେ ପଢିବା ଆହୁରି ଭଲ
ହଁ
ଆଉ ସେଇଟା ଆମ ଶରୀର ପାଇଁ ବି ଠିକ ମାନେ ଆ ତାର ସେଇ ଯୋଉ ମାନେ ଆଲୁଅଟା ଆସୁଛି ତାର ସେଇ ଯୋଉ ଲାଇଟିଙ୍ଗଟା ହିଁ ଆମ ଆଖି ପାଇଁ ବହୁତ ଖରାପ ହେଇଥାଏ କିନ୍ତୁ ଆମେ ବହି ଯେତେ ପଢିବା ଆମର ଆଖିର ସେତିକି ବୁ ମାନେ ତାର ପାୱାର ଟା ଆହୁରି ବଢିଥାଏ।
ହଁ ଏମିତି ବି ଅଛି ମାନେ ଆଜିକାଲି କଣ ହଉଛି କେତେଟା ଏମିତି ମାନେ ବହି ପବ୍ଲିଶ ବି କରି ଦଉଛନ୍ତି ବିନା ଇଏ ସିଏରେ ମାନେ କେତେଟା ବହି ବି ଅଛି ତ ଆ ଆପଣଙ୍କୁ ମାନେ ପୁରା ଖରାପ ପ୍ରଭାବ ଇଏ ପକେଇବ ମାନେ ଯେତିକି ଗୁଡ୍ ହଁ
ଆମେ ହିଁ ନିଜେ ସେଇ ଭିତରୁ ହଁ ଆମେ ନିଜେ ସେଇ ତରୁ ନିଜେ ସଚେତନ ହେଇକି ନିଜେ ଏ କୋଉଟା ଆମ ପାଇଁ ଠିକ ସେଇ ଜିନିଷ ଦେଖି ଚାହିଁକି କରିବା କଥା ଆ
ହୁଁ ନାଇଁ ମୁଁ ବି ଦେଖିଛି ଏବେ ବହୁତ ସାରା ବହି ଅଛି ଆପଣ ପଢିଲେ ନା ଆପଣ ଭଲ କଣ ମାନେ ଶିଖିବେ ଖରାପ ଶିଖିଯିବେ ସେଇଠୁ
ହଁ, କିଛି -କିଛି ବହି ବି ଅଛି ସେମିତି ଯୋଉଟା କି ଉଁ ହେଲେ କଣ କି ଏଇଟା ହଉଛି ଛୋଟ ଛୁଆଙ୍କ ପାଇଁ ଟିକେ ଇଏ ହେଇପାରେ ମାନେ ଛୋଟ ଛୁଆ ମାନଙ୍କ ହାତରେ ଏ ସବୁ ଯଦି ରହିଲା ମାନେ ସେଇ ବହି ଗୁଡାକ ସେମାନେ ପଢିଲେ ସେଠୁ ସେମାନେ କିଛି ଭଲ ଶିକ୍ଷା ପାଇପାରିବେନି ସେଟା ଆମେ ବଡ ମାନଙ୍କର ଦାୟିତ୍ବ ଯେ ଆମେ ତାଙ୍କ ମାନଙ୍କୁ ଠିକ ଭାବରେ ନାଇଁ ଏଇଟା ତମ ପାଇଁ ଠିକ ନୁହଁ ଏଇଟା ତମ ପାଇଁ ଠିକ ଏମତି ଆମେ ହିଁ ତାଙ୍କୁ ରାସ୍ତା ଦେଖେଇବା କଥା।
ନିଜ ବାପା ମା ହିଁ ଦେଖେଇବା କଥା
ହଁ, ଆଗାମୀ ଯୁ ମାନେ ଯୁବପିଢିଙ୍କ ପାଇଁ ତ ସେଇଟା ହିଁ ଇଏ ଯେ ନାଇ ସେମାନେ କେମତି ଠିକ ରାସ୍ତାରେ ଯିବେ ବର୍ତ୍ତମାନ ସ ସମାଜ ଧୀରେ ଧୀରେ ଯୋଉ ଆଡକୁ ଗତି କରିଛି ସେଇଟା ଆମ ମାନଙ୍କର ଦାୟିତ୍ବ ଯେ ଆମେ ତାଙ୍କ ମାନଙ୍କୁ କେମିତି ଠିକ୍ ରାସ୍ତା କେତେ ନବ
ହଁ
ହଉ ମୁଁ ମାନେ ଫକୀର ମୋହନଙ୍କର ଗୋଟେ ଗୋଟେ ତାଙ୍କର ଏକାଙ୍କିକା ମୋତେ ଗୋଟେ ଭଲ ଲାଗେ ଗୋଟେ ଡାକମନଷି ବୋଲି ଅଛି। ଆପଣ ପଢିଛନ୍ତି ନା ଡାକମନଷି
ଡାକମନିଷ ହଁ ହଁ ହଁ ସେଇଟା ଆଚୁଆଲି ଆମ ଆ ଆମେ ଯେତେବେଳେ ଛୋଟ ଥିଲୁ ସେଟା ବି ଆମର ଗୋଟେ ବହିରେ ବି ଥିଲା ଡାକମନଷି
ବହିରେ ବି ଥିଲା ଦେଖିବିମାନେ ହଁ
ଉଁ।
ଭାଇ ମାନେ ଗୋଟେ ବାପ ପୁଅର ଚରିତ୍ର ମାନେ ଗୋଟେ ପୁଅ ଯେ ଯେତେବେଳେ ମାନେ ଗୋଟେ ଚାକିରିୀ କରିଦଉଛି ମାନେ ତା ଆଗରେ ବାପ ର ମୂଲ୍ୟ ହିଁ କି କିଛି ନାହିଁ।
କିଛି ନାହିଁ ହୁଁ।
ମଣ୍ଡି ଆଉ ଦିନେ ମାନେ ଚାଷ କରିକି ପାଠ ପଢ଼ିକି ବହୁତ କଷ୍ଟରେ ତା ଛୁଆକୁ ଇଏ କରିଚି। ମାନେ ଯେତେବେଳେ କି ବାପା ପାଖରେ ଭଲସେ କିଛି ନଥିଲା ବି ସିଏ ତାକୁ ସେତିକି ଦେଲା ଭିତରେ ମାନେ ଏପଟେ ପୁଅର ମାନେ ଯେତେବେଳେ ସିଏ ତା ନିଜ ସ୍ଥାନକୁ ପଳଉଛି ଯୋଉ ଜାଗାରେ ଉ ବାପା ପହଞ୍ଚେଇବାକୁ ଚାହୁଁଚି ଏ ମାନେ ପହଞ୍ଚି ଗଲା ପରେ ସେ ଆଉ ସେ ବାପାର ମୂଲ୍ୟ ଟାକୁ ବୁଝି ପାରୁନି। ମାନେ ସେଇ ସମସ୍ତଙ୍କ ଆଗରେ
ସେଇଆ ବୁଝି ହିଁ ବା
ସେଇ ମାନେ ସେଇ ଦିନ ଷ ଟା ଯୋଉ ଆମେ ବହିରେ ପଢଥିଲେ ବର୍ତ୍ତମାନ ସେଇ ଜିନିଷ ଧୀରେ ଧୀରେ ଦେଖିବାକୁ ମିଳୁଛି। ଯାହା ସିଏ ସେ ଏକାଙ୍କିକାରେ ଲେଖିଥିଲେ ମାନେ ସେଟା ଯେତେବେଳେ ପଢିବେ ନା ମାନେ ଏବେ ବି ମୁଁ ମୁଁ ବି ସେଇ ଛୋଟବେଳେ ପଢିଥିଲି। ତାପରେ ଆଉ ପଢିନି କିନ୍ତୁ ମାନେ କଣ କି ବହୁତ ଭାବିଲେ ବହୁତ ଦୁଃଖ ଲାଗେ ସେଟା ମାନେ ପୁରା କେତେ କଷ୍ଟରେ ଗୋଟେ ବାପା କରିଛନ୍ତି। କିନ୍ତୁ ଛୁଆ ଟା ଯେ ସେତେବେଳେ ନିଜ ଜାଗାରେ ପହଞ୍ଚି ଯାଉଛି ଆଉ ସେ ବାପା ସେ ଜାଗାରେ ମାନେ ତାଙ୍କୁ ପରିଚୟ ପଚାରୁଛି ଆଉ କିଏ ବୋଲି କହିକି ସେଇ ଜାଗାରୁ ତା ବାହାର କରିଦଉଛି ମାନେ ଏଇଭଳି ପରେ ଏଇଭଳି ପରିସ୍ଥିତି ବର୍ତ୍ତମାନ ଧୀରେ ଧୀରେ ହେବାକୁ ଗଲାଣି। କିନ୍ତୁ ମାନେ ଯୁବକ ପିଢି ସେଇଟା ଶିଖିବା କଥା ଯେ ଯୋଉମାନେ ଏତେ କଷ୍ଟ କରି ସେ ଆମକୁ ମାନେ ପଢେଇଛନ୍ତି। ମାନେ ନିଜର ଝାଳ କୁ ଭୋଗେଇକିନା ସବୁ କିଛି କରିଛନ୍ତି। ତାଙ୍କର ମୂଲ୍ୟକୁ ଆମେ ବୁଝିପାରୁନୁ ମାନେ ସେଇ ଜିନିଷ ପ୍ରତ୍ୟେକ ଛୁଆ ବୁଝିବା କଥା ପୁଅ ଝିଅମାନେ ବାପା ମାଙ୍କର ସେଇ ଶେଷ ପରିଣତ।
ଗୋଟେ ମେରୁଦଣ୍ଡ ହେଇକି ରହିବା କଥା କିନ୍ତୁ ଏମାନେ ସବୁ ହଉ ମନ ଇଚ୍ଛା ନିଜେ ନିଜ ଗୋଡରେ ନିଜେ ଛିଡା ହେଇଗଲେ ପୁରା ଆଉ ଚିହ୍ନୁନାହାନ୍ତି ବାପା ବାପା କିଏ ମା କିଏ ଆଉ ଚିହ୍ନୁ ନାହାନ୍ତି।
ସେଇ ଜିନିଷଟା ବୁଝିବା କଥା ଯେ ତାଙ୍କ ପାଇଁ ଆମେ ଆସିଲୁ। ତ ଆମେ ଆହୁରି କେମିତି ମାନେ ତାଙ୍କୁ ଯେତେ ଦିନ ରହିବେ ତାଙ୍କୁ ଖୁସି ବାସିରେ ରଖିବା। ଏଇଟା ଚିନ୍ତାଧାରା ରଖିକି କରିବା କଥା। ହୋ ମ୍ୟାଡ଼ାମ ଆପଣଙ୍କ ସହ କ ଥା ହେଇ କି ବହୁତ ଭଲ ଲାଗିଲା ହଉ ରହୁ ହଉ ହଉ ରହୁଛି ଧନ୍ୟବାଦ।